ହ୍ୟାଲୋ ହଁ ହ୍ୟାଲୋ। ହଁ ଭାଇନା କେମିତି ଅଛନ୍ତି ଆପଣ?
ହଁ ହଁ ମୁଁ ତ ଭଲ ଅଛି ଈଶ୍ଵରଙ୍କ କୃପା ଆଲା ଆମକୁୁ ତାହା ଡେଲି ଆମେ ଭତଉଚୁ।
ହଁ ହଁ ଆପଣ ତ ବହୁତ ଭଲ ଅଛନ୍ତି ଆପଣ କଥାବାର୍ତ୍ତାରୁ ଜଣା ପଡୁଛି ଆପଣ।
ହଁ ଭାଇନା ଆମେ ଏବେ ଟିକେ ଆଁ ବାହାରେ ଅଛୁ ତ ମାନେ
ତିରେ କାହିଁ ଆପଣ ବାହାରେ ବୁଲୁଛନ୍ତି କଣ ଅସୁବିଧା କଣ ହେଇଛି ନା କଣ?
ନାଇଁ ନାଇଁ ମୁଁର୍ ଥାଇଲାଣ୍ଡ କୁ ଟିକେ ପଳେଇ ଆଇଛି ଆଜ୍ଞା।
ଓହୋ ଆପଣ ସାଡେ କାଇଁ ଯାଇଛନ୍ତି ଆପଣ?
ଥାଇଲାଣ୍ଡ ଆସିଛି ବିଜନେସ କାମ ଧାନ ଆମର ବିକ୍ରି ହଉନଥିଲା। ତ
ଆପଣ ଧାନ ବିକ୍ରି ହଉନଥିଲା ଆପଣ ସାଡେ କାଇଁ ଯାଇଛନ୍ତି? ଓହୋ ଆମର ଏଠି ବି ମଣ୍ଡିରେ ବିକ୍ରି ହଉଛି ବୋଧେ ଧାନ।
ହଁ ଆଉ କଣ କରିଆ ଆଉ ଧାନ ହୁଁ ଧାନ ବେପାର ହଉନି ଗହମ ବି
ହଁ ହଁ ଗହମ ମକା ମକା ଆପଣ ମକା ବେପାର କରନ୍ତୁ। ହଁ ସେଇଟା ଏବେ ଟିକେ ଭଲ ଚାଷ ହଉଛି ହଁ ସେଇଟା ବେ କ୍ରି କରିଦେବେ କରିକି
ହଁ ଆପଣଙ୍କ ଦେହ କେମିତି ଅଛି?
ଆମ ଦେହ ବହୁତ ଭଲ ଅଛି।
ହଁ ଆଜିିକାଲି ହଁ ମୋର କିଡ଼୍ନୀରେ ଷ୍ଟୋନ୍ ବାହାରିଛି ଆଜି। ଆ ତ ମୁଁ ହଁ ଆ ଥାଇଲାଣ୍ଡ ରେ ଅପରେସନ୍ କରିବୁ ଆମେ କିଡ୍ନୀରେ ଷ୍ଟୋନ୍ ବାହାରିଛି। ଆଜ୍ଞା ସିଆଡ଼େ ନଦୀ ବୋହୁଛି କି?
ହଁ ନଦୀ ଅଛି ପା ଏପଟେ ଆମର ଘର ପାଖରେ ହିଁ ଯଷ୍ଟ ନଦୀ।
ହଁ ସାଉଣ୍ଡ ବି ସେଇଭଳିଆ ଯୋଉ ଆ ଶବ୍ଦ ଶୁଭୁଛି। ଆଜ୍ଞା ସେଇ
ଆମର ସେଠି ଯୋଉ ଧଉଳି ନାହିଁ କି ଧଉଳି ଠି ରୋଡ଼ ବନ୍ଦ ହେଇଯାଇଛି କାମ ହଉଛି ଏଠି।
ଆ ଓ ଆପଣ ଧଉଳି ଧଉଳି ପାଖାପାଖି ଏରିଆ ନାଇଁ କି? ହଁ ଆ ଆପଣଙ୍କ ଭଲ ଡ଼େଲି ବୁଦ୍ଧଙ୍କ ଦର୍ଶନ ହଉଥିବ।
ହଁ ହଁ ଆମର ସେ ଠି ନୂଆ ବ୍ରିଜ କାମ ଗୋଟେ ଚାଲିଛି ଏଇଥି ପାଇଁ ଏପଟେ ପାଣି ଟିକେ ବନ୍ଦ କରିଦେଇଛନ୍ତି। ସେଇଥି ପାଇଁ ଟିକେ ପାଣି ଅଧିକ ହେଇଯାଉଛି ହଁ।
ପାଣି। ଓ ହଁ ଏଇ ଥାଇଲାଣ୍ଡରେ ତ ପାଣି ହସ୍
ହଁ ଆପଣ ଥ ଯାଇଛନ୍ତି କଣ ପାଇଁ ସେଠି କିଛି କାମ ଥିଲା କି ହଁ।
ହଁ ଏମିତି କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ ହବ ଟିକେ ଡାଏଲିସି
ଅ ଆପଣଙ୍କୁ ଓଡ଼ିଶା ଭିତରେ କିମ୍ବା ଭାରତ ଭିତରେ ମିଳିଲନି କୋଉଠି?
ନା ସେଠି କୋଉଠି ମତେ ଏତେ ଅଫର ମିଳୁନଥିଲା ମତେ। ଏଇଥି ଅଫର ମିଳିଛି ଟିକେ ଯାଇଛି ଆଇ
ହଁ ଆପଣଙ୍କ ସେଠି ଅଫର ବାହାନାରେ ଆପଣଙ୍କର କିଛି ଅଲଗା କିଛି କରିଦେଇ ପାରନ୍ତି ତେଣୁ ଟି
ନାଁ। ଯେହେତୁ ଏତେ ବିଶ୍ଵାସ ବିଶ୍ଵସୀୟ ବିଶ୍ଵସନୀୟ ସ ବନ୍ଧୁଙ୍କ ସହ ଆସିଛି ତ ହଁ ଆଜ୍ଞା।
ବେ ଯାଇଛନ୍ତି କି ଆପଣ?
ସିଦ୍ଧାର୍ଥ କିଏ କହିଲେ?
ଆଜ୍ଞା ଆପଣଙ୍କର ଆଜ୍ଞା ଆଜ୍ଞା ଆଜ୍ଞା କଳା ହେଇକି ପତଳା ହେଇକି ଗୋଟେ ପିଲାଟା ହଁ ହଁ।
ହଁ ସିଏ ମୋଟା ଥିଲେ ବୋଧେ ଏବେ ପତଳା ହେଇଯିବେ କିଏ ଜାଣେ ଖାଉନଥିବେ।
ହଁ ଆପଣ କାହା ସହିତ ଯାଇଛନ୍ତି କି?
ନା ମୁଁ ସେ ଆସୁ ଭାଇଙ୍କୁ ଜାଣିଛନ୍ତି ମୁଁ ତାଙ୍କ ସହିତ
ଓହୋ ଆସୁ ଭାଇଙ୍କ ସହିତ ଓହୋ ଆସ ଓହୋ ହଁ ହଁ। ଆପଣ ତାଙ୍କ ସହିତ ଯାଇଛନ୍ତି ତାହେଲେ ନା ଟିକେ ଦେଖି ଚାଇଁ ରହିବେ ଆଉ। ଦେଖି ଚାଇଁ ଟିକେ ରୁହନ୍ତୁ ଆଉ କଣ। ହଁ ହଁ ନାଇଁ ତାଙ୍କର ଟିକେ ହଁ ହଁ ତାଙ୍କର ଟିକେ ଅଛି ତ ଆପଣଙ୍କ ଜାଣିଛନ୍ତି ଆଉ କଣ କହିବି ଆପଣଙ୍କୁ।
ହଁ ଆଜ୍ଞା ତାଙ୍କର ଟିକେ ଆକଚୁଆଲି ଟେଷ୍ଟୋ ଷ୍ଟିରଣ ଟିକେ
ଆଉ ଆପଣ ସେ କଥା କୁହନ୍ତୁ ନାହିଁ ଆମେ ଜାଣିଛୁ। ହଁ ଆଁ ଆପଣ କଣ ଖାଇଥିଲେ?
ମୁଁ ଭାତ ନାନ୍ ଆଉ ତଡକା ଖାଇଛି।
ହଉ ଆପଣଙ୍କଠ ସେଠି ମିଳୁଛି ଏମିତି ଖାଇବା?
ହଁ ଭାତଟା ଘରୁ କାଗଜରେ ପୁରେଇ ଆଣିଥିଲି ଆଉ ନାନ୍ ଆଉ
ଆପଣ ଆଣିଛନ୍ତି ଆଉ ସେଇଠୁ କିଣିକି ଆଉ ହଁ ଆପଣ ନା ନା ଆପଣ ଯାଇ ଛନ୍ତି ଯୋଉ ଜାଗାକୁୁ ସେଠି ଭଲ କଙ୍କଡା ଚିପ୍ସ ମିଳେ। ଆପଣ ଟ୍ରାଏ କରିବେ ନିଶ୍ଚିନ୍ତ ହଁ କଙ୍କଡ଼ା ନହେଲେ ଝିଣ୍ଟିକା।
କଙ୍କୁଡ଼ା ଟା କଣ କହିଲେ କୋଉ ଭଳିଆ ପ୍ରାଣୀ ଆକଚୁଆଲି?
ଆଜ୍ଞା ତାଙ୍କର ଚାରିଟା ଗୋଡ ଦିଟା ହାତ ଥାଏ। ହଁ ଆଖି ଦିଟା ଉପରକୁ ହଁ ହଁ
ହଁ ହଁ ମନେ ପଇଲା ହଁ ସେ ଭୋକନ୍ତି ବୋଧେ।
କଙ୍କଡ଼ା।
ନା ହଁ ବୁ
ହଁ କଙ୍କଡା ହଁ ଶୁଣନ୍ତୁ ଶୁଣନ୍ତୁ ଭାଇନା କଙ୍କଡାର ଦଶଟା ଗୋଡ ଥାଏ। ହଁ ହଁ ମୁଁ ଟିକେ ଭାବନାରେ ବହି ଯାଇଥିଲି ତ ମନେ ପଡିଲାନି।
ଓ ହଁ ଆମ ଗଳିରେ ବି ବୁଲନ୍ତି ବହୁତ ଆଉ
ନାଇଁ ନାଇଁ ଆପଣ ସେ ତାହେଲେ ଆପଣ ଗଳି ନୁହଁ ସେଇଟା ସମୁଦ୍ର ହେଇଥିବ ସମୁଦ୍ର କି ନଈ ହେଇଥିବ ଥିବ ନା କି ପୋଖରୀ ଚାଷ କଙ୍କଡା ଚାଷ ହଉଥିବ ଆପଣ ସେଇଠି ଦେଖି
ନା ଏଇ କଙ୍କଡା ଥରଟେ ଆଚୁଆଲି ମୋ ବଡ ଭାଇଙ୍କୁ କାମୁଡି ଦେଇଥିଲେ।
ଓହୋ! ଆପଣ ତ ହଁ ହଁ କେମିତି କାମୁଡିଥିଲେ କି?
ତା କେମିତି କାମୁଡୁଥିଲେ କହିପାରିବେନି। ଭୋକି କି ଗୋଡଉଥିଲେ ଥରୁଟେ କାମୁଡି ଦେଇଥିଲେ।
ଓହୋ! ଆଜ୍ଞା! ଆଜ୍ଞା! ଆପଣ ଭୁଲ ଭାବୁଛନ୍ତି ସେଇଟା କୁ କୁକୁର ହେଇଥିବ ଆପଣ ସେଟା କଙ୍କଡା ନୁହଁ କୁକୁର ଆପଣ କହୁଛନ୍ତି।
କୁକୁର କଥା କହୁଛି। ହଁ ଏଇ ଟିକେ ମନ ରହୁନି ବ୍ରେନ ଏବେ ଷ୍ଟୋର ହେଇଯାଇଛି ବୋଧେ ମୋ ଆଉ ଏତେ ଜିନିଷ ମନେ ରହୁନି ପଥର ବାହାରୁଚି ଏଇନେ।
ଆପଣ ଟିକେ ଜଲଦି ଚିକିତ୍ସା କରାଇ ଦିଅନ୍ତୁ। ନହେଲେ ଆପଣଙ୍କ ମାନସିକ ସ୍ଥିତି ଟିକେ ବଦଳି ଗଲାଣି। ହଁ ହଁ ଏ ଆପଣ ଏଇ ଭିତରେ କୋଉ ଦିନ କରିଦିଅନ୍ତୁ।
ହଁ ମୁଁ ଚିକୁ ଭାଇଙ୍କ ସହିତ ଯାଇଥିଲି ଆଜି। ସାଗର ଭାଇ ବି ଦେଖା ହେଇଛନ୍ତି।
ହଁ ଆପଣ ହଁ ହଁ ହଁ ଜାଣି ଜାଣିଛି ମୋଟା ହେଇକି ଗୋଟେ ପିଲା ହଁ।
ହଁ ସାଗର ତାଙ୍କ ନାଁ।
ହଁ ହଁ ଜାଣିଛି ଆପଣଙ୍କ ସହିତ ସିଦ୍ଧାର୍ଥ ବି ଥିଲେ ବୋଧେ।
ଆଁ ହଁ ସିଦ୍ଧାର୍ଥ ଭାଇ ହଁ
ହଁ ସିଦ୍ଧାର୍ଥ ଭାବୁଥିଲେ। ହଁ କଳା ହେଇକି ମୋଟା ହେଇକି ପତଳା ହେଇଗଲେଣି ଏବେ। ହୁଁ ହୁଁ
ଏବେ ପତଳା ହେଇ ହଁ। ତାଙ୍କ ର ସେମିତି ସେ ଆଜିକାଲି ବହୁତ ଖାଉନାହାନ୍ତି।
ହଁ ଏଇନା ମୋ ପୁଅ। ଏଇନେ ମତେ ଏଇନା ମୋ ସହିତ କଥା ହଉଥିଲେ କହୁଥିଲେ କଣ ହାଡ଼ ଭଲପ ହେକି ରହୁଛନ୍ତି ଏବେ।
ହାଜମୁଲା କହୁଛନ୍ତି। ହଉ
ହଁ ହଁ ହଁ ହଁ ତାଙ୍କର କଣ ପେଟ ଫେଟ ଟିକେ ଖରାପ ଅଛି। କଣ କହୁଥିଲେ ତ ସେଇଥିପାଇଁ ହାଜମଲା ଖାଇକି ରହିଯାଉଛନ୍ତି ଆଉ
ହ। ଜମୁଲା। ଖାଉଛନ୍ତି ତ?
ହଁ ହଁ ସକାଳୁ ଉଠିଲେ କହୁଛନ୍ତି ଜଳ ଖିଆରେ ବିରିୟାନୀ ଖାଉଚି। ଖରାବେଳେ ଖାଇବାରେ କୁର୍କୁରି ଖାଉଛି। ରାତି ଖାଇବାରେ ଦହିବରା ଖାଉଛି। ଏମିତି ସବୁ କଥାବାର୍ତ୍ତା କରୁଛନ୍ତି ମୁଁ କିଛି ବୁଝିପାଇଲିନି।
ଓହ ନାଇଁ ତାଙ୍କୁ ସିଏ ସିଏ ଆକଚୁଆଲି ରହୁଛନ୍ତି ମେ ଫେୟାର ହୋଟେଲ ଭିତରେ।
ଓହୋ! ତାହେଲେ ଆମକୁ ମିଛ କଥା କହୁଥିଲେ ନା। ହଁ। ହଁ ତାଙ୍କର କଣ ଭଡା ଲାଗିଯିବ ଦୋକାନ ଫୁକାନ କଣ ସାତଟା ନା ଆଠଟା ଖଣ୍ଡେ ଦୋକାନ ଭଡା ଲାଗିଛି ତୋ? ହଁ। ହଁ କଣ କିଛି କାମ ବ୍ୟସ୍ତ ଅଛନ୍ତି କି ଆପଣ।?
କଣ ଟିକେ ବେସ୍ତ ଛି
ଆପଣ ବାହା ବାହାରକୁ ଯାଉଛନ୍ତି ବୋଧେ ଚପଲ ପିନ୍ଧିକିନା?
ହଁ ହଁ।
ହଁ ବାହାରନ୍ତୁ ବାହାରନ୍ତୁ। ନହେଲେ ଆପଣଙ୍କ ସହିତ କଥା ହେବରେ ଟିକେ ଅସୁବିଧା ସୃଷ୍ଟି ହବ। ଏବେ ଠିକସେ ଶୁଭୁଛିି?
ହଁ ହଁ।
ହଁ ଠିକ୍ ଅଛି ଆପଣ ଏଇନା କଣ ଖାଇଥିଲେ?
ଏବେ ମୁଁ ନାଁ ନ୍ ସହ ଟିକେ ଥିଲି
ଓହୋ ବହୁତ ଭଲ କଥା ହଁ ଆଉ ଖରାବେଳେ କଣ ଖାଇଥିଲେ?
ଖରା ବେଳେ ଭା
ଖରାବେଳେ କଣ କହିଥିଲେ?
ଆଉ ଭାତ ଅଣ୍ଡା ଭୁଜିଆ। ଆଉ ଡାଲି।
ହଁ ଭଲ କଥା ହଁ ଆପଣଙ୍କର କଣ କଲେଜ ଫଲେଜ ଖୋଲିଲେଣି
ହଁ କଲେଜ ମୋର ଆଗ
ହଁ ହଁ ଆଜି ଯାଇଥିଲେ କଲେଜ ଆପଣ?
ପଲିସ ତ ଆଜି ଯାଇନି ଆଡେ ଫ୍ଲାଇଟ ଥିଲା ମୋର ତ ମୁଁ ଆଉ ଯାଇପାରିଲିନି ହଁ ମୁଁ ହଁ ହଁ ମୁଁ ଗଲାବେଳେ ସାଇକେଲରେ ଯିବି ଆଜ୍ଞା
ହଁ ଆପଣ ସାଇକେଲ ଟର୍ କରିକି ଆସିବେ ତାହେଲେ ହଁ ଆପଣଙ୍କୁ ତ ମାସ ମାସ ବର୍ଷ ବର୍ଷ ଲାଗିଯିବ।
ନା ନା ସେମିତି କିଛି ନାହିଁ ସାଇକେଲ ଧରିକି ଏରୋପ୍ଲେନରେ ଆସିବି
ଓହୋ ହୋ ସେମିତି କଥା କହୁନାହାନ୍ତି ଆ ମୁଁ ଭୁଲ ଭାବି ଦେଇଥିଲି ସାଇକେଲ ଚଲିକି ଆପଣ ଆସିବେ ଥାଇଲାଣ୍ଡରୁୁ ଭାରତ ଓଡିଶା ଓହୋ ଆପଣ ସେଠି ସାଇକେଲ କିଣିକି ଆଣିବେ ଗୋଟେ
ହଁ କିଣିଛିି ଗଟେ। ତା ସେଥିରୁ ମାନେ ଟିକେ ସାଇକ୍ଲିଂ କରି ଆଜ୍ଞା
କୁଆଡେ ବୁଲାବୁଲି କଲେଣି ସେଠି?
ହଁ ମୁଁ ଏଠି ପୁରୀ ବୁଲିଛି ଏଠି କୋଣାର୍କ ବି ଯାଇଛି ଏଠି ଆଉ
ଓହୋ ସେଠି ପୁରୀ ଅଛି କୋଣାର୍କ ଅଛି।
ହଁ ଏଇଠି ପୁରୀ କୁ କଣ ପୁଡି କହୁଛନ୍ତି ଆଉ କୋଣାର୍କ କୁ କଣ କୋଣ ଆକୁ ସେ ଲୁନ୍ କହୁନ୍ ତ ସେ
ଓହୋ ଓହୋ ଆପଣ ଏ ଟିକି ବୁଲାବୁଲି କରନ୍ତୁ ସେଠି ମଜା କରନ୍ତୁ ଆସନ୍ତୁ ଆଉ ଶାନ୍ତିରେ ଆଉ ନାଇଁ ମୋର ଜଣେ ସାଙ୍ଗ ଏଇନା ଅପେକ୍ଷା କରିଛନ୍ତି କିଛି ବାର୍ତ୍ତାଳାପ କରିବା ପାଇଁ ଅପେକ୍ଷା କରୁଛନ୍ତି ଏଇ ନା
ହଁ ଆପଣ ବାର୍ତ୍ତାଳାପ କରନ୍ତୁ କି ଆପଣଙ୍କର କିଛି ବ୍ୟକ୍ତିଗତ ସମସ୍ୟା ଯେହେତୁ ପିରିୟଡ ରହୁଥିବ ଆପଣ କି କଲ ଉଠେଇବ ତ ଆପଣ ହଁ ନି
ଠିକ୍ ହେଇଯାଇଛି ହୁଁ ହଁ ଆମେ ସେଇ ଟାଇମ ଟେବୁଲ ପିରିୟଡ ଅନୁସାରେ ଚାଲୁଛୁ ଚୁ ହଁ।
ହଁ ସବୁ ସମୟରେ ଫେଳ ବାପା ଆପଣ କେମିତି ଜାଣିବେ ଆମ ଧାନ ଚାଷ ବିଷୟରେ
ହଁ ନାଇଁ ନାଇଁ ଆପଣ ଟିକେ ଅ ହଉ ଆପଣ ଯାନ୍ତୁ କ୍ଷେପିଆ କରି ଟିକେ ଶୁଅନ୍ତୁ ନହେଲେ କାଲି ଫ ବାହାରି ଲେଟ୍ ହବ। ହଁ ହଁ।